ହ୍ୟାଲୋ ଜୟ ଜଗନ୍ନାଥ।
ହଁ। ଆଜ୍ଞା ଏଇ ବ ସିଥିଲେରେ ଟିକେ ବସିଛି ଆଉ।
ଆପଣଙ୍କ ବ୍ୟାଗ୍ରାଉଣ୍ଡ ନଲେଜ୍ ନଏଜ୍ ବହୁତ ଆସୁଛି।
ଆପଣଙ୍କ ବ୍ୟାଗ୍ରାଉଣ୍ଡ ନଏଜ ବହୁତ ଆସୁଛି।
ଆଜ୍ଞା ବର୍ଷା ହଉଛି ଆଉ କଣ କରିବା ତ ସାଉଣ୍ଡ ଟିକେ ହଳ ରହିବ।
ହୁଁ।
ଆଜ୍ଞା ତ ଜାଣିଛନ୍ତି ଏବେ ସବୁଆଡ଼େ ତ ବର୍ଷା ହଉଛି।
ହଁ ସେଇଟା ହିଁ ତ ସତ କଥା ଲଘୁଚାପ ଲାଗି ରହିଛି କଣ କରିବା?
ଆଜ୍ଞା।
ହୁଁ। ଆଉ କଣ କରୁଥିଲେ?
ଆଜ୍ଞା ଏଇ ଖାଇଲି ଏବେ ଖାଇକି ଟିକେ ବସିଛି। ଆଉ ଆପଣ?
ଆପଣଙ୍କର ଅଡ଼ିଓ କ୍ଵାଲିଟି ଟା କମିଯିବ ତ ସେଇଟା ଟିକେ ଉଁ ଭଲ ଜାଗାକୁ ଯାଆନ୍ତୁ। ଆପଣଙ୍କର ଅସୁବିଧା ଆଉ ମୋର କିଛି ନାହିଁ।
ଆଜ୍ଞା ନାଇଁ କୁହନ୍ତୁ କିଛି ନାଇଁ ଆଜ୍ଞା।
ମୁଁ କହିଲି କି କଣ ଖାଇଲେ?
ଆଜି ବା ପଖାଳ ଖାଇଥିଲି ସକାଳେ। ଆଉ ଭଜା ଶାଗ ଭଜା ଖାଇଥିଲି।
ଉଁ ହୁଁ।
ଆଉ ଆପଣ?
ଆମର ଆଜି ହେଇଥିଲା ଅରୁଆ ଭାତ ଡାଲମା ଆଉ ଦହି ବାଇଗଣ। ପାମ୍ପଡ଼।
ଆଜ୍ଞା।
ହୁଁ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଆଡ଼େ ବର୍ଷା ହଉଛି ନା ନାଇଁ? ଆ ଆମ ଘରଟା ପୁରୀ।
ଆଜ୍ଞା ଆଜ୍ଞା ବର୍ଷା ତ ସକାଳ ଲାଗି ରହିଛି ଯେହେତୁ ଲଘୁଚାପ ପଡ଼ିଛି।
ହୁଁ।
ଆଜ୍ଞା।
ଆଉ ଆପଣଙ୍କ ଘରଟା କଉଠି?
ଆଜ୍ଞା ଆମ ଘର କେନ୍ଦୁଝର।
ବଢ଼ିଆ ଆଉ।
ଆଜ୍ଞା।
ମା ଘଟଗାଁ ତାରାଣୀଙ୍କ ପୀଠ ଆଉ।
ଆଜ୍ଞା ଆଜ୍ଞା ତାରିଣୀ ମାଙ୍କ ପୀଠ ଆମ ଘର ପାଖରୁ ତିରିଶ କି ବତ୍ ତିରିଶ କିଲୋମିଟର ହବ।
ହୁଁ ହୁଁ ତମେ ହେଲା ତାରିଣୀ ମାଙ୍କ ପୀଠ ଆମର ହେଲା ମଙ୍ଗଳା ପୀଠ ଆଉ।
ଆଜ୍ଞା ଆଜ୍ଞା।
ମଙ୍ଗଳା ମନ୍ଦିର କେବେ ଆସିଛନ୍ତି?
ଆଜ୍ଞା ମଙ୍ଗଳା ମନ୍ଦିର ତ ଯାଇନି ଶୁଣୁ ଖାଲି ଶୁଣିଛି।
ଓହୋ।
କାକଟପୁର ବି କାକଟପୁର ବି ଯାଇନି କାକଟପୁର ମା ମଙ୍ଗଳା ଯୋଉ ଅଛନ୍ତି।
ଆଜ୍ଞା।
ଆଜ୍ଞା ଶୁଣିଛି ବହୁତ ପ୍ରସିଦ୍ଧ କିନ୍ତୁ କେବେ ମିଳି ଦର୍ଶନ ମିଳିବାକୁ ସୁବିଧା ମିଳୁନି।
ହଁ ହଁ ସେଇଟା ଆମ ଘର ପାଖରେ ପୁରା ଦୁଇ ତିନି କିଲମି
ଆଜ୍ଞା ଆଜ୍ଞା ତା ହେଲେ ଆପଣ ମା ମଙ୍ଗଳାଙ୍କର ସନ୍ତାନ। ମାନେ ସେଟା ଆପଣଙ୍କ ଘର ନା ଶାଶୁ ଘର ନା ବାହା ହେଇନାହାନ୍ତି?
ନାଇଁ ବାହାହେଇ ନାହାନ୍ତି ମୁଁ ବାହା ହେଇନି।
ଆଜ୍ଞା ତା ହେଲେ ଆପଣଙ୍କ ସେଟା ନିଜ ଘର?
ମାନେ ହଁ ହଁ।
ଆଜ୍ଞା।
ହୁଁ
ଯାହା ରଥଯାତ୍ରାରେ ଆପଣ ତ ପୁରୀ କହୁଛନ୍ତି ତ ରଥଯାତ୍ରା ଆପଣ ଯିବା ଯିବାନି ଦେଖିବା ପାଇଁ?
ହଁ ଯିବାର ତ ଅଛି ପ୍ରୋଗ୍ରାମ୍ ଦେଖାଯାଉ।
ଆ ଆଜ୍ଞା ଆଜ୍ଞା।
ଏ ଯୋଉ ବର୍ଷା ହଉଛି ତ ସେ ଟାଇମ୍ ରେ ବର୍ଷା ନ ହବା ଦରକାର।
ଆଜ୍ଞ।
ହଁ। ବର୍ଷା ତ ପୁରା ସ ହଁ।
ଆଜ୍ଞା।
ସ୍ନାନ ପୂର୍ଣ୍ଣିମା ଠାରୁ ବର୍ଷା ଟା ପୁରା ଲାଗି ରହିଛି ନା?
ଆଜ୍ଞା ଆଜ୍ଞା।
ହଁ।
ଆଜ୍ଞା ସ୍ନାନ ପୁର୍ଣ୍ଣିମା ଯେବେ ସେବେ ଖରା ହଉଥିଲା ତ ଏବେଠୁ ବର୍ଷା ସେବେଠୁ ସେବେଠୁ ହଉଛି ହଉଛି ଲଘୁଚାପ ବଢ଼ିଛି।
ହଁ।
ଆଜ୍ଞା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ଘରେ ସବୁ ଭଲ ଅଛନ୍ତି ଘରେ ବାପା ଅଛନ୍ତି ମା- ମୋ ସାନ ଭାଇ ଜଣେ ଅଛନ୍ତି ଆଉ ମୁଁ।
ହୁଁ ହୁଁ ହୁଁ।
ଆଜ୍ଞା।
ଆଉ ଆପଣଙ୍କ ସେ ପାଖାପାଖି ଏରିଆ ରେ ସବୁ କଣ ସବୁ ଭଲ ଭଲ ପ୍ରସିଦ୍ଧ ଜାଗା ଅଛନ୍ତି ସେ ବିଷୟରେ ଟିକେ ଟିକେ କୁହନ୍ତୁ।
ଆଜ୍ଞା ପ୍ରସିଦ୍ଧ ଜାଗା କହିଲେ ତ ଆପଣ ଜାଣିଛନ୍ତି ଘଟ ତାରିଣୀ ମାଙ୍କ ପୀଠ।
ହଁ।
ଆଜ୍ଞା ତା ପାଖାପାଖି ଅଛି ସେଇ ପାଖାପଖିରେ ବହୁତ୍ ଜାଗା ଅଛି ଯେହେତୁ କେଉଁଝର ଯେହେତୁ ପାହାଡ଼ ପର୍ବତର ଏରିଆ ଟିକେ।
ହଁ।
ମାନେ ଜାଣିଚ ଜଙ୍ଗଲ ଟିକେ ବେଶୀ।
ହୁଁ ହୁଁ।
ଆଜ୍ଞା ତ ସେ ପାଖାପାଖି ଗୁଣ୍ଡିଚା ଘାଗି ଅଛି ଗୁଣ୍ଡିଚା ଘାଇରେ ପାଣି ବି ମାନେ ସେଟା ଗୋଟେ- ମାନେ କଣ କହୁନ୍ତିନା ଗୋଟେ- ଉପରୁ ପାଣି ଖସୁଛି ତ ଗୋଟେ ଗାତ ଟାଇପ୍ ର ଅଛି ମାନେ ଖୋଲ ଟାଇପ୍ ର।
ହଁ।
ପାହାଡ଼ ସବୁ ଚିରା ହେଇଛି ପିକି୍ନିକ୍ ଜାଗା ବି ଅଛି ଭୋଜି ଫୋଜି କରନ୍ତି ତ ସେଇଟା ବୁଲିବା ପାଇଁ ଗୋଟେ ଜାଗା। ଆଜ୍ଞା ତାପରେ ତାରିଣୀ ମାଆଙ୍କ ପାଖରୁ ଆଉି ଟି- କେ ଆଗକୁ ଗଲେ ସେଠି ତାରିଣୀ ମା ଙ୍କ ପୀଠରେ ଗାଡ଼ି ଅଛି ତ ସେ ଗାଡ଼ିରେ ଆପଣ ଯାଇପାରିବେ ରିଜର୍ଭ କରିକି।
ହୁଁ ହୁଁ।
ଆଜ୍ଞା ତୃପ୍ତି ସଫାରି ଅଛି ଗୋଟେ ଜାଗା।
ଆଜ୍ଞା।
ଆଜ୍ଞା ସେଟା ଗୋଟେ ମାନେ କଣ କୁହନ୍ତି ନା ଗୋଟେ ପାର୍କ ଟାଇପ୍ ର ମାନେ ବହୁତ ସୁନ୍ଦର ସୁନ୍ଦର ଫୁଲ ମାନେ ହଁ ମାନେ ବୁଲିବା ପାଇଁ ଦେଖିବା ପାଇଁ ଜଙ୍ଗଲ ଭିତରେ ପଶୁ ପକ୍ଷୀଙ୍କୁ ପାଖରେ ଦେଖିପାରିବେ। ଆଜ୍ଞା ସେଟାରେ ଦେଖିପାରିବେ ତାପରେ ତାରିଣୀ ମାଙ୍କ ପୀଠରୁ ପୁରା ଯେତେବେଳେ କେଉଁଝର ଯୋଉ ଯିବେ ମାନେ ଯୋଉଟା- କେଉଁଝର ଯୋଉଟା।
ଆଜ୍ଞା ହୁଁ ହୁଁ ମାନେ ମେନ୍ ଟ୍ରାମେଣ୍ଟ- ଟାଉନ ଟା ଯୋଉଟା କେନ୍ଦୁଝର ହୁଁ।
ଟୁ ସାନ ଘାଗରା ଅଛି ଆଜ୍ଞା। ସାନ ଘାଗେରା ତାପରେ ବଡ଼ ଘାଗେରା ଅଛି।
ଆଜ୍ଞା।
ତାପରେ ଭୀମକୁଣ୍ଡ ଅଛି।
ହଁ।
ଆଜ୍ଞା ଆଜ୍ଞା ତାପରେ- ସେଇଟା ତ ଜାଗା ଟ୍ରାଫିକ୍ ଜାଗା ତାପରେ ସେଠି ଗୋଟେ ବିଚ୍ ଅଛି ସୁନାମୁଣି ବିଚ୍ ମାନେ ପଥର ମାନେ ଦେଖିବେ ପଥର ଯେମିତି ସୁନା ଭଳିଆ ଦେଖାଯାଉଥିବ ମାନେ- ଚକ୍ ଚକ୍ କରୁଥିବ ସବୁବେଳେ। ଏବେ ତ ସମ୍ ବର୍ଷା ଦିନେ ଏବେ ଟିକେ ବେଶୀ ଆହୁରି ସୁନ୍ଦର ଲାଗିବ ଯେହେତୁ ଜଙ୍ଗଲ ଭିତେରେ।
ଆଜ୍ଞା।
ଆଜ୍ଞା ସେଠି ଅଛି ତାପରେ ଆଉ ମନ୍ଦିର ତ ବହୁତ ଅଛି ଯେମିତି କିି କୁହି କେଉଁଝରିବେ ବଳଦେବ ଯୀଉ ମନ୍ଦିର ଅଛି ଗୋଟେ ଦେଖଥିବେ ଜଗନ୍ନାଥନ୍ଦିର ଶୁଣିଛନ୍ତି।
ଆଜ୍ଞା ଆଜ୍ଞା ବଳଦେବ ଯିୟୁ।
ଆଜ୍ଞା ସେ ବଳଦେବ ଯୋଉମନ୍ଦିରରେ ଯଦି ସେ ଯୋଉ ରଥ ଯୋଉ ବନା ହୁଏ ସିଏ ମାନେ ଯଦି କହିବେ ଓଡିଶାର ସବୁଠୁ ବର୍ଡର ରଥ ହେଲା ସେଇଠି।
ଆଜ୍ଞା।
ମାନେ ଗୋଟେ ରଥ ବାନ। ହୁଏ ତିନି ମହାପ୍ରଭୁ ଆଉ ବଳଭଦ୍ର ସୁଭଦ୍ରା ମାନଙ୍କ ପାଇଁ ତିନି ତିନିଟା ନୁହେଁ ଗୋଟେ ରଥବନା ହୁଏ। ଆଜ୍ଞା କିନ୍ତୁ ସେଇ ରଥର ଉଚ୍ଚତା ପୁରୀ ରଥର ଉଚ୍ଚତାା ବି ଆହୁରି ବଡ।
ଆଜ୍ଞା ଆଜ୍ଞା।
ଆଜ୍ଞା ତ ସେଇଟା ଟିକେ ମାନେ ଯଦି ଗୁଗୁଲ ଯଦି ଆପଣ ମାରିବେ ବି ଗୁଗୁଲରେ ତ। ସିଏ ବି ଦେଖିଇବ ସେଭଳିଆ।
ଆଜ୍ଞା ଆଜ୍ଞା ସେଟା ଆଗରୁ ଅଛି ନା ସେଟା। ସବୁ ଜିନିଷର କିଛି ଐତିହାସିକ ଜିନିଷ ଗୁଡା ଅଛି। ତ ସେଥିରେ ହଁ ଆଜ୍ଞା।
ଏ ତ ସେଇଟା ଟିକେ ମାନେ ପ୍ରସିଦ୍ଧ କହିଲା ଭଳିଆ ତାପରେ ଆଉ ପୂଜା ପର୍ବ ତ ଆଜ୍ଞା ଆମ ଆଡେ ତ ଜାଣିଛନ୍ତି ରଜ ହୁଏ।
ହୁଁ।
ତାପରେ ଭଦ୍ରକ ବି ଜାଣିଥିବେ ଭଦ୍ରକରେ ତ ରାମନବମୀ ବହୁତ ପ୍ରସିଦ୍ଧ।
ଆଜ୍ଞା।
ଆଜ୍ଞା। ଆଉ ଆମର ଏଠି ଆଜ୍ଞା ରଜ ଟିକେ ବେଶୀ ଭଲ ରୁହଏ ଗଣେଶ ପୂଜା ହୁଏ। ଲକ୍ଷ୍ମୀ ପୂଜା ବି ହୁଏ।
ହଁ।
ଆଜ୍ଞା। ଆଉ ଏମିତି ବୁଲାବୁଲି କରିବା ପାଇଁ ପାର୍କ ଅଛି ଯେମିତି ମନ୍ଦିର ଅଛି। ଆଉ ସେମିତି। ପ୍ରସିଦ୍ଧ ଜାଗା କହିଲା ମାନେ ଯେମିତି ପୁରୀ ଯେମିତି ତୀର୍ଥାନ ସେମିତି କିଛି ଆଉ ଏତେ ତାରିଣୀ ମାଙ୍କ ପୀଠ ଆଉ ସେ ପାଖାପାଖି ସବୁ ଜାଗା।
ଆଜ୍ଞା କିନ୍ତୁ ସେପଟେ ଆପଣଙ୍କ ଆଡେ ବହୁତ ମାନେ ପାହାଡ ସେ। ଟା ପ୍ରାକୃତିକ ଉପବର୍ଟନ ଭୋଗ କରିବା ପାଇଁ ସେ ଜାଗା ଗୁଡା।
ଆଜ୍ଞା ମାନେ ଆପଣ ଏଟା କଣ କହୁଛନ୍ତି ନା ମାନେ ଭୋଜି ପାଇଁ ଟିକେ ଭଲ। ମାନେ ବେଶୀ କଣ କହୁନା ବେଶୀ ସମୁଦ୍ର ମାନେ ସମୁଦ୍ର ନଈ ଟାଇପରେ ନଈ ଚାରି ପଟେ ଗଛ।
ହୁଁ ବେଶୀ ଶୀତ ଦିନ ପାଇଁ ସେ ଜାଗା ବହୁତ ଫେମସ ହଉଥିବ।
ଆଜ୍ଞା ଆଜ୍ଞା।
ହଁ। ଖିଆପିଆ ସରିଲାଣି ସମସ୍ତଙ୍କର।
ଆଜ୍ଞା ଆ୍ଞା। ଖିଆ ପିଆ ସାରିଲଣି ସମସ୍ତ କର।
ହୁଁ ହୁଁ ଆଉ ତୁମେ ସେ ଯୋଉ ବଳଦେବ ଯୋଉ ମନ୍ଦିରକୁ କୁ ରଥ ଟାଣିବାକୁ ଯାଉ ନା ଯାଉନି।
ଆଜ୍ଞା ମୁଁ କେଉଁଝରରେ ରହିି ପଢ଼ୁଥିଲନା ତ ସେଇଠୁ ପାଖରେ ବଳଦେବଜିଉ ମନ୍ଦିର।
ଆଜ୍ଞା।
ଛଅ କି ସାତ କିଲୋମିଟର ହବ ଯୋଉଠି ପଢୁଥିଲି ଡିପ୍ଲୋମା ପଢୁଥିଲି।
ଆଜ୍ଞା।
ଆଜ୍ଞା ସେଇଠୁ ପାଖରେ ସାନ ଘାଗର ପାଖରେ ସେଇଠୁ ବଡ ଘାଗର ପାଖରେ। ଆଉ ଭିଙ୍କୁଣ୍ଡ ବି ପାଖରେ। ତ ଦି ତିନି ବର୍ଷ ରଇଚିନ୍ତି ଆଜ୍ଞା। ତିନି ବର୍ଷ ରହିଛି ତ ତିନି ବର୍ଷ ଯାଇଛି ରଥଯାତ୍ରା ମାନେ ରଥ ଯାତ୍ରାକୁ ବି ଯାଇଛି ବାହୁଡ଼ାକୁ ବି ଯାଇଛି।
ହଁ ହଁ ହଁ ଆପଣଙ୍କ ମାନେ ନିଜ ଘରଠାରୁ ସେ ମନ୍ଦିରର ଦୂରତା କେତେ?
ଆଜ୍ଞା ସେଠୁ ଆମ ଘର ପାଖରୁ ଛଅସ୍ତରୀ ସତସ୍ତରୀ କିଲୋମିଟର ହେଇଯିବ।
ଓହୋ ବହୁତ ହେଇଯାଉଛି ଆଉ।
ଆଜ୍ଞା ମୁଁ ସେଇ କେଉଁଝରରେ ରହିକି ପଢାପଢି କରେ ମାନେ ପ୍ରପର କେଉଁଝରରେ। ଆଜ୍ଞା ସେଇଠି ପଢୁଥିଲି ତ ସେଇଠୁ ପାଖରେ। ହଁ
ତ ସେଠି ଟିକେ ବୁଲାବୁଲି କରିବା ପାଇଁ ଭଲ ହୁଏ ଆଉ ପାଖାପାଖି ଯେହେତୁ
ଆଜ୍ଞା ଆଜ୍ଞା। ଆଜ୍ଞା ବଜାର ଇଏରେ ରହିଲେ ଟିକେ ବୁଲାବୁଲି କରିବା ପାଇଁ ମାନେ ମାର୍କେଟ ରେ ବୁଲିବେ ନହେଲେ ପା ଯୋଉ ଜାଗା ଥିବ ବୁଲିବେ।
ଆଜ୍ଞା ସେଇଟା ହିଁ ତ କଥା କିନ୍ତୁ ସବୁ ଜିନିଷ ସେ ଆମର ବି ପ୍ରପର ପୁରୀ ନୁହଁ ନା ଆମର ପୁରା କାକଟପୁର ପାଖାପାଖି ତ ପୁରୀ ଠାରୁ ଆମର ଘରର ମାନେ ଦୂରତା ହେଲା ଷାଠିଏ କିଲୋମିଟର ମେନ୍ ଟା ମେନ୍ କହିବାକୁ ଗଲେ ପୁରୀ ନା ସେଟା
ଆଜ୍ଞା।
ତ ଏମିତି ଆଉ ମେନ୍ ଠାରୁ ଆଉ ଟିକେ ଦୂରରେ ଥିବ ତ ଗାଁ ଗୁଡା ନା।
ଆଜ୍ଞା। ଆଜ୍ଞା ଆଜ୍ଞା ସେଇ ଏ ବି ସତତା କେଉଁଝର କହିଲେ ବି ଆମର ସେମିତି ପ୍ରପର କେଉଁଝର ନୁହେଁ ନା ଏଇ ତମ କହିଲେ ଆପଣ ଛସ୍ତରି ପଚସ୍ତରୀ କିଲୋମଟର।
ହଁ ସେଇଟା ହିଁ ତ କିନ୍ତୁ ଡ଼ି
ଆଜ୍ଞା କିନ୍ତୁ ଆଜ୍ଞା ଆଉ ଯିଏ ପାଖାପାଖି ମାନେ ସେ ଯଉ ରହିିବ ଯଦି ଆପଣ ଯଦି କେଉଁଝରରେ ରହିଥିବେ
ହଁ।
ତ କେଉଁଝୋର ବିଷୟରେ ସବୁ ଜାଣିଥିବେ ମାନେ ହଁ ଏଇ ଜାଗାରେ ଏତିକି ଏଇ ଜାଗାରେ ଏତିକି। ମାନେ ଯେମିତି ମୁଁ କହିଲି ଆମ ଘର କେଉଁଝର ଆନ୍ଦପୁର ତ ଆପଣ ଯଦି ରହିଥାନ୍ତେ ତ ଜାଣିଥାନ୍ତେ ଆନ୍ଦପୁର ଏଇ ଜାଗାରେ ଏତିକି ବାଟ ଆଜ୍ଞା। ସେମିତି ଯୋଉଠି ରହିବେ ସେଇଠି ସେମିତି ଜାଣିବାକୁ ଟିକେ ମିଳିବ।
ହଁ ହଁ। ସେଇଟା ତ ସତ କଥା।
ଆଜ୍ଞା।
ହଉ ତୁମ ସହିତ କଥା ହେଇ ଭଲ ଲାଗିଲା ଆଜ୍ଞା। ଆଜ୍ଞା।
କରିବା।